ହଁ, ହ୍ୟାଲୋ।
ହଁ, ଆପଣ ଏବେ କଣ କରୁଛନ୍ତି?
ମୁଁ ଏଇଠି ରୋଷେଇ କରୁଚି, ଆମର ଚିକେନ ଆ ଆସିଥିଲା, କରିନେଇ, ପନିର ତକାରୀ କରୁଚି, ଗୁରୁବାର ଜାଣି ନେଇ ପୁଅ ନେଇ ଆସିଛି, ଆଇ ପନିର ରୋଷେଇ କରୁଛି ।
ହଁ, ହଁ ସେ ଜାଣି ପାରିନଥିବେ ବୋ ନେଇ ଆସଛନ୍ତି । ନହେଲେ, ଆମର ତ କାଲି ଚିକେନ ହେଇଥିଲା । ଆଉ ଆ କଣ ପନିର ରେ, କେମିତି କଣ ତରକାରୀ କରୁଛନ୍ତି, ଚିଲି କରୁଛନ୍ତି, ନା ତରକାରୀ କରୁଛନ୍ତି ।
ହୁଁ, ପିଆ ଜ କେଶିଅମ୍ ଦେଇକି ଚିଲ୍ଲି ବି ବେଳେ ବେଳେ କରେ, ଏବେ ପନିର, ଆଳୁ, ଚାରୁମଗଜ ବାଟିକି ଆ ମଖ ମଖା ମର କର ପଖାଳ ଖାଇବେ, ତ। ଆଉ ସେଇ ପନିରିକି କରୁଚି।
ଓହୋ, ହଁ, ବୁଝିଲି, ବୁଝିଲି। ମାନେ ସେଇ, ଯୋଉ ଟିକେ ବେଶି ପାଣି କରିବେନି, ଯେମିତି ତରକାରୀ ହୁଏ, ଖାଲି ବହଳିଆ କାଠୁଆ କରିକି କରୁଛନ୍ତି, ତ ମାନେ ଯେମତି ଭୋଜି ହୋରିକା କରି ହୁଏ ।
ଆଜ୍ଞା। ସେମିତି କରୁଛି, ପଖାଳ ରେ ଟିକେ ଭଲ ଲାଗେ । ଖାଇବାକୁ ମଖା, ମଖା ଆଉ, ଆଉ ଝୋଳ କଲେ କଣ ଭଲ ଲାଗିବ, ଟିକେ ପତଳା ଝୋଳ ରଖିନେ, ଗରମ ଭାତରେ ଖାଇବାକୁ ଭଲ ନାଗିବ, ଆଉ ସେଇ ପନିର କରୁଛି, ଗରମ ହଉଛି, ବେଳ ହେଇଗଲା ପୁଣି ଆସିବେ, ସବୁ ଖାଇବାକୁ ଆଉ ଡେରି ହେଲାଣି, ଶୀଘ୍ର, ଶୀଘ୍ର କରିଦେଇକି ବସିମି ଟିକେ, ଯିଏ ଯେତେବେଳେ ଆସିବେ ଖାଇବେ ଆଉ ।
ହଁ, ବୁଝିଲି ମାନେ ଆଗରୁ, ଆପଣ ଥରେ ପୋଟଳ ବି ଏମିତି କରିଥିଲେ, ନା । ମାନେ ଚାରୁମଗଜକୁ ଗ୍ରାଇଣ୍ଡିଙ୍ଗ କରିକି, ସେଟା ବି ସେମିତି ମାନେ କି ବେଶୀ ଫନିଆ ନୁହେଁ ଟିକେ ଭୟ କଥା କରାଯାଇଥିଲା। ସେଇ ଯୋଉ ପୁଟଳ ଟା କରିଥିଲେ ସେଇଟା ବହୁତ ଭଲ ଲାଗୁଥିଲା। ମାନେ ଯେମିତି ଭୋଜିରେ କରନ୍ତିନି ହେଲେ ଭୋଜିର ତ କରିକି କି ସେ ଯୋଉ ଟିକେ ମାନେ ବେଶୀ ପୋଡି ଦେଇକି ତାଙ୍କର ଯୋଉ ମସଲା ମସଲି ଦେଇଥାନ୍ତି ସେ କଲର ଟା ଟିକେ ଫିକା ହେଇଯାଏ ହେଲେ ଆପଣ ଯୋଉଟା କରିଥିଲେ ପୋଟଳ ଟା ସେଟା ମାନେ କଲର ଆକଚୁଆଲି ଭଲ ଲାଗୁଥିଲା ମାନେ ମାନେ ବେଶୀ ତେଲ ବି ଲାଗୁନଥିଲା ବେଶୀ ଲାଗୁନଥିଲା ବି ବେଶୀ ଆଉ ମେନ୍ କଥା ସେଟା ଭଲ ବି ଲାଗୁଥିଲା ସେମିତି ପନିର ଟେ କରୁଛନ୍ତି। ଦେଲା
ଆଜ୍ଞା ସେ ଭୋଜିର ବେଶୀ ତେଲ ମସଲା ଦିଅନ୍ତି ଆମେ କଣ ଘରେ ଏତେ ତେଲ ମସଲା ଦେଇପାରିବା କରିକି ଖାଇଲେ ଦିହ ଖରାପ ହବ ଆମେ ପତଳା ସେଇ ତେଲ ମସଲା ଦଉଚୁ ଟିକେ ପତଳା କରି ଦେଇକି କରୁ ଆଉ ଭୋଜିର ବେଶୀ ମସଲା ସିଏ ମାନେ ରୋଷେଇଆ ଢାଳି ଦିଅନ୍ତି ଭୋଜିର ଦିଅ ଲୋକ ଖାଇବାକୁ ଟିକେ ଭଲ ପାଆନ୍ତି ମସଲା ମସଲି ଆମେ ଘରେ ଏତେ ଖାଉନା ଦିହ ଖରାପ ହବ ଏଇ ଯୋଉ ଗରମ ହଉଛି ଅଳ୍ପ ପତଳା କରି ମସଲା ଦେଇକି ଆମେ କରେ ପନିର ପୋଟଳ କାବୁଲି ବୁଟ ଏମିତି କରେ ଆଉ। ବେଶୀ ମସଲା ମୁଁ
ହଁ ଏଇ ଘରେ ଖରା ଯୋଉ ହଉଛି ମସଲା ମସଲି ଖାଇଲା ମାନେ ତ ଆହୁରି ଦେହ ଖରାପ ହବ ତ ସେଥିପାଇଁ ଆମର ବି ସେ ବେଶୀ ମସଲା ମସଲି ହଉନି କା ଦିନେ ଆମର ସେ ଚିକେନ ତରକାରୀ ହେଇଥିଲା ଆମେ ଅଧିକ ଝୋଳ କରିନୁ କି ଅଧିକ ତେଲ ବି ଦେଇନୁ ସେ ଝୋଳକୁ ଆମେ ସେଇ ବହଳିଆ ହିଁ କରିଥିଲୁ ସେ ମସଲା ମସଲି ବି ଆମେ ବେଶୀ ଦେଇନଥିଲୁ ଆଉ ଆପଣ ମାନେ ଘରେ ଚିକେନ ବନେଇଲେ କେମିତି ବନାନ୍ତି ଆମର ତ ସେ ଯଦି ଚିକେନ ରେ ଟିକେ ଧନିଆ ପତ୍ର ପଡିଥିବ ନହେଲେ ମାଛ ମାଛରେ ଯଦି ଧନିଆ ପତ୍ର ପଡିଥିବ ସେଟା ବହୁତ ଭଲ ଲାଗେ ଆପଣ କେମିତି କଣ ବନାନ୍ତି।
ଆମର ମୁଁ ଆଗେ ଆଳୁ ଭାଜିଦିଏ ତାପରେ ତେଲ ପକେଇଦିଏ। ଟିକେ ଜଷ୍ଟ ଚିନି ପକେଇଦିଏ କଲର ହବ ବୋଲି ପିଆଜ ପକେଇକି ଭାଜି ଦିଏ ତାପରେ ମସଲା ଦେଇଦିଏ କଷିଦିଏ ମସଲା କଷା ହେଇଗଲେ ତାପରେ ଚିକେନ ମୁଁ ପକେଇକି ଆଉ ଟିକେ କଷିଦିଏ କଷିଦିଏ ତାପରେ ହେଇ ସିଝିଗଲେ ଚିକେନ ମୁଁ ଗରମ ପାଣି ଟିକେ ଦେଇକି ବସେଇଦିଏ। ଏମିତି କରେ ତାପରେ ଗରମ ମସଲା ପଛରେ ଗରମ ମସଲା ଦେଇଦିଏ ଆଉ ଟିକେ ବାସ୍ନା ହୁଏ ଆଉ
ହଁ ଆପଣ ମାନେ ସେ ଯୋଉ ଆଳୁ ନୁହଁ ଚିକେନ ର ଏମିତି ତେଲରେ ଛାଣିକି ଟିକେ ବେଶୀ ତ ନୁହେଁ ଟିକେ ହିଁ ସେ ଲାଲ ଲାଲ ପଳେଇବା ଯାଏ ଯାଏ କରନ୍ତି ମତେ ସେ ଆଳୁ ଟା ଖାଇବାକୁ ବହୁତ ହିଁ ଭଲ ଲାଗେ। କିଏ ମାନେ ମୁଁ ସେ ଯଦି ମାନେ ମାମା କରିକି ରଖିଥିବି ସେ ଆଳୁ ଟାକୁ ସେମତି ଛାଣିକି ମୁଁ ତ ଚାରି ସେମିତି ଖାଇ ହିଁ ଦିଏ ତାପରେ ଯେଥିବେଳେ ଚିକେନ କଷା ହୁଏନି ସେ ଚିକେନ କଷାରେ ତ ସେମିତିକା ହିଁ ମାନେ ସେ ଟିକେ ବେଶୀ ମସଲା ମସଲା ଦେଇକି ସେ ସବୁ କରନ୍ତୁ ଆପଣଙ୍କ ଫୋନ ରୁ ଟିକେ ବେଶୀ ଚଡ ଚଡ ସାଉଣ୍ଡ ଆସୁଛି ଇୟର ଫୋନ ଟାକୁ ଧରନ୍ତୁନି ତ।
ନାଇଁ ଫୋନ ଧରୁନାହିଁ ଫ୍ୟାନ ବୁଲୁଛି ତ ସେ ଟଟର ସବୁ ଫ୍ୟାନ ଟା ବନ୍ଦ କରିଦଉଛି ଓ ହ
େ ଲାଗୁନି ହଉନିବ ବୋଲି ହଁ ଏବେ ବି ଠିକ ଠାକ୍ ଆସୁଛି ଏବେ କୁହନ୍ତୁ। କେମିତି କଣ କରନ୍ତି।
ଓୋ ଚିକେନ ତରକାରୀଟି।
ହଁ ନାଇଁ ମାଛ ମାନେ କେମତି କଣ କରନ୍ତି। ମାଛ ଯଦି ଝାଲ କରିକି ଟିକେ ଚିଲି ଟାଇପ ର କରିବେ
ମାଛ ଚିଲ୍ଲି କଲେ ମାଛକୁ ଆଗ କଢା କରିକି ଭାଜିଦିଏ ତେଲର ଛାଣିଦିଏ ଆଉ ଚିଲି କଲେ ଟିକେ ପିଆଜ ଅଧିକ କେଶ କମ ଦେଇକି ସକ୍ସ ଦେଇକି କରେ ଆଉ ତରକାରୀ କଲେେ ମସଲା ଅଦା ରସୁଣ ମସ ସ ଦିଆଯାଏ ତା ଟମାଟର ଧଆ ପତ୍ର ଅଦା ପେଷ୍ଟ ମସଲା ଦେଇକି ଆଳୁ ଭାଜିକି ତାକୁ ଝୁଳ କରିଦିଏ ।ବେଶି ଝୁଳ ନେଇକି ବେଶୀ ମୋଟା କିଣି ହୁଏନି ଅଳ୍ପ ଝୁଳକ ରଖିଥାଏ ଗରମ ଭ ଖାଇବାକୁ ଯଦି ସୋରିଷ ମସଲା ଦେଇକି କରନ୍ତି ଅଳ୍ପ ସୋରିଷ ଟିକେ ଖଟା ଟମାଟର ପିଆଜମ ଧଣିଆ ପତ୍ର ଦେଇକି ମଖା ମଖା ଟିକେେ ଭଲ ଲାଗେ ସୋରିଷ ମସଲା ଦେଇକି ଆଉ ଅଦା ରସୁ ମସଲା ଝୋଳ ଗରମ ଭାତକୁ ଟିକେ ଭଲ ଲାଗେ ଆଉ ସୋରିଷ ମସଲା ଦେଲେ ବେଶୀ ତ ଝୋଳ ହେଇପାରିବନି ଗରମ ଭାତରେ କଣ ଝୋଳ ଟିକେ ଦରକାର କଣ ଖାଇହବ ଶୁଖୁଲାା ଆଉ ସିଏ ପଖାଳ ପାଇଁ ସୋରିଷ ମସଲା ଦେଇକି ଝାଲ କରଲ
ହଁ।
ହଁ।
ସେମିତି ତ ପ ଖାଳରେ ସେ ବେଶୀ ଝୋଳ ନ ହେଇଥିଲେ ବି ଚଳିବ କାରଣ ଖାଇ ହେଇଯିବ ଆଉ ସେମିତି ବେଶୀ ସେ ଝୋଳ ବିନା ବି ଖାଲି ଆପଣ ଯେମିତି କହିଲେ ଝାଲ କରିକି ଧଣିଆ ପତ୍ର ପକେଇକି କିଏ ଅଳ୍ପ ମସଲା ବାଟିକି କଲେ ବେଶୀ ପାଣି ନ ଦେଇେଇକି ସେଟା ତ ବହୁତ ହିଁ ଭଲ ଲାଗେ ଆଉ ଯୋଉ ଗରମ ଭାତ ଯଦି ଆମେ କଲେ ଆଉ ଏବେ ତ ଆମର ଏତେ ଗରମ ଭାତ ହଉନି ତ ଆମର ମାଛ ବି ବହୁତ ଦିନ ହେଲା ହେଇନ ଥିଲା ଆମେ ବି ଅଣ୍ଡା ହିଁ ଯାହା ଟିକେ ସିଝା ଅଣ୍ଡ ଖାଇଦଉ ନହଲେ ଭୁଜିଆ ଖାଇଦଉ ଆଇଁଷ ବାରରେ କାଲି ହିଁ ଚିକେନ ହେଇଥିଲା। ଆଉ ଆମେ ଯେମିତି ଖରାବେଳେ କାଲି ଆମେ ଗରମ ଭାତରେ ଚିକେନ ଏମିତି ଲଗେଇ ଖାଇଥିଲୁ ହେଲେ ରାତିରେ ତ ଆମେ ପଖାଳ ହିଁ ଖାଇଲୁ କାରଣ ଏତେ ଗରମ ହଉଥିଲା ଯେ ଖାଇ ହିଁ ହେଲାନି ସେମିତି ମାଛରେ ବି ସେ ଟିକେ ଝୋଳ ହେଇଥିଲେ ଗରମ ଭାତ ଟା ଭଲ ଲାଗେ।
ହଁ ଭଲ ଲାଗିବ ଏଣେ ଗରମ ଦିନ ଯୋଉ ଝାଳ ବି ଯାଉଛି ମୋ ବ ବେଶ ମସଲା ଦଉନି ଅଳ୍ପ ଜଷ୍ଟ ମସଲା ଦେଇକି ପଖାଳ କରିଦଉଛି ଭାତ ରାନ୍ଧି ପାଣି ପୁରରେଇ ଦଉଛି ଲେମ୍ବୁ ଚିପୁଡି ଦଉଛି କାକୁଡି ଆମ୍ବ ମାଛ ଝାଲ କରିଦଉଛି ଖାଇ ଦଉଛି। ଆଉ ଗରମ ଭାତ ତ ଖାଇବନି ବାଧ୍ୟ ହେକିି କରିଥମି ବାଧ ହେଇକି ଖାଆନ୍ତି ନହେଲେ ଇଚ୍ଛା ନାହିଁ ଗରମ ଭାତ ଖାଇବାକୁ ସବୁବେଳେ ପଖାଳ ଖାଇବାକୁ ଇଚ୍ଛା ମାଛ ଭଜା ମାଛ ଝାଲ କରିଦିଏ ଗରମ ଭାତ ଖାଆନ୍ତିନି ପଖାଳ ଭାତ ଖାଇଦିଅନ୍ତି ଭଲ ଲାଗେ। ଆଉ ଗରମ ଭାତ ତ ଖାଇ ହଉନି ତଣ୍ଟି ରେ ଲାଗୁଛି ଗରମ ସକାଶେ ଆଉ କରିବୁ କଣ।
ହଁ ଯାହା କହିଲେ କାରଣ ଖାଳରେ ଟିକେ ଥଣ୍ଡା ପାଣି ମିଶେଇ ଦେଇକି ଆଉ ଟିକେ ସାଧା ପାଣି ମିଶେଇ ଦେଇକି ତାପରେ ଟି କେ ବରଫ ହ ଆଉ ଯଦି ଦହି ପକେଇଦେଲେ ତ ସିଏ ତ ଆହୁରି ବଢିଆ ଦହି ପକେଇ ଦେଇକି ପ ପକାଳ ସହିତ ସେ ଆଳୁ ଭଜା ହଉ କି ଆଳୁ ଭର୍ତ୍ତା ହଉ କି ଆମ୍ବ ହଉ ଏତିକି ଖାଇଦେଲେ ତ ଖରା ଦିନରେ ବହୁତ ଭଲ ଲାଗୁଛି। ଆଉ ମତେ ତ ଆଳୁ ଭଜା ସେ ତ ମତେ ବହୁତ ପସନ୍ଦ। ତ ଆଳୁ ଭଜା ବହୁତ ହିଁ ଖାଇଦିଏ ମାନେ ସେ ଯେମିତି କ କଟାଇକି ମାନେ ତେଲରେ କଢେଇ ପକା ହେଇକି ତାକୁ ଭଜା ହେଇଥିବ ଅଳ୍ପ। ବେଶୀ ମସଲା କି ବେଶୀ ତେଲ ବି ନୁହଁ। ସେମିତି ସାବଧା ରେ ହିଁ। ସେଟା ତ ମତେ ବହୁତ ହି ଭଲ ଲାଗେ। ହ ଆଉ ଏଇ ଯୋଉ ଆମ୍ବ ନୁହଁ। ମୋ ଭାଇ କୋଉଠି କେ ଜଣେ ଗଛ ଝଡ଼ି ଚି ଦି ବଲଟି ପୁରା ଫୁଲ ହେଇଗଲା ଆମ ସେ ଆମ୍ବରେ ସେ ତେ ଆମ୍ବ ଆଣିଥିଲି।
ହଁ। ଆମର ବି ସେମିତି କିଣା ହେଇକି ଆମ୍ବ ଆସୁଚି ଆଉ ମତେ ବି ଆମ୍ବ ଟିକେ ଭଲ ଲାଗେ ଆମର ସାନ ଝିଅକୁ ଟିକେ ମୋ ସାନ ଝିଅକୁ ଭଲ ପାଏ ଆଉ ତାଙ୍କ ବା ବାପା ବି ଭଲ ପାଆନ୍ତି। ବଡ ଝିଅ ଆମ୍ବ ଖାଏନି ଭଲ ତାର ସେ ସରୁ ସରୁ ଆଳୁ ଭ ଜା ତେଲି ତେଲି ହେଇଥିବ ନହନେ ଅଣ୍ଡା ଭୁଜିଆ ହେଇଥିବ ମାଛ ଖାଇନେ ପେଟି ମାଛ ଟିକେ ଖାଇବ ଚିକେନ ଖାଇନେ ଝୋଳ ଆଳୁ ଖାଇବ ତାର ଏଇଭଳିଆ ଖାଦ୍ୟ ନହେନେ ଆମରେ ଆଉ କାହାର କିଛି ବାରଣ ନାଇଁ ଯାହା ପାରିବେ ତା ଖାଇଦେବେ ବଡ ଝିଅର ଟିକେ ଭାରି ଝମିଳା ଖାଇଲା ବେଳେ କମ ଗାଳି ଖାଉଛି ଖାଇଲା ବେଳେ ଆଉ। ପରିବା ପତ୍ର ଶୁଣୁନି ଖାଉନି।
ସେଇ ଯୋଉ ବଡ ବୋଉ ସେ ଆମ୍ବ ଜମା ଖାଇବେନି ଏମତି ଗୋଟେ ଆମ୍ବ ଧର କର ତମେ ତାକୁ କାଟିକି ସେମିତି ଫାଳ ଫାଳ କରିକି ବାଗେଇ ଦେଇଥିବ। ନା କଣ ମୁଁ ସେଇଟାକୁ। ଖାଇବେ ମତେ ସେଇଟା ବହୁତ ସୁନ୍ଦର ଦେ ଖାଉଛି ମୁଁ ସେଇଟା ଖାଇବି ଆଉ ଯଦି ଆମ୍ବର ରସ ବନେଇଦେଲ ଆମ୍ବ ଜୁସ୍ କରିକି। ଏ ତ ସେ ଚାରି ଗ୍ଲାସ ଖଣ୍ଡେ ପିଇଯିବ। ମାନେ ନର୍ମାଲି ଆମ୍ବ ଖାଇବନି ଏମିତି ଚୋପା ଛଡେଇକି ଇଏ କରିକି ।ହେଲେ ଯଦି କାଟ କି ବାଗେଇିକି ଦିଅ କି ଆମ୍ବ ଜୁସ୍ କରିକି ଦିଅ ସେ ବହୁତ ହିଁ ପିଇଦବ।
ହଁଛୁଆ ତ କହୁଛନ୍ତି ଆମେ ସୁସ୍ଆ ଆଉ ଆମେ କିଛି କରମୁନୁ ତମେ କରିକି ଦିଅ ଆମେ ସବୁ ଖାଇଦବୁ ଆମେ ମୋବାଇଲରେ ଦେଖିବୁ ଆଉ ଆମେ କିଛି କରିପାରିବୁନୁ ସମମୟର ଯେତେ କଷ୍ଟ ହଉ ତମେ କରିକି ଆମକୁ ଦିଅିଲେ ସେ ପାଣି ନେଇକି ପିଇବାକୁ ତାଙ୍କ ବାହାରି ବାଧା ପିଇବେନି ଖାଲି ଆମେ ପାଠ ପଢିବୁ ମୋବାଇଲ ଦେଖିବୁ ଆମେ ବଢା ଭାତ ଖାଇବୁ ତମେ କରିକି ଦିଅ ସବୁ ଆମେ ସେଇ ତାର ପ୍ରଶ୍ନ ଆମେ କରମୁନୁ କି ଏତେ ସୁଷ୍ଟିଆ ହେଇଯାଇ ଛୁଆ ସବୁ
ତାହେଲେ ମୁଁ ରଖୁଛି ଆମେ ପରେ କେବେ ପୁଣି କଥା ହବ ଆଉ।
ହଉ ଠିକ ଅଛି। ଓ ହ। ଓ ନ ତ କଣି ମୁଣ୍ଡ ଖରାପ ହେଇଯାଇଛି ଗରମକୁ ତୁନେ ପବନ କାଟ ତ ନେର ଦରକାର ନାହିଁ